ହ୍ୟାଲୋ ଭାଇ ଭଲ ଅଛ? ହଁ।
ହଁ ଭାଇ ଚାଳିଛି କନ ହଲଚାଲ?
ଏ ଗୋଟେ କାମୁଡି ଥିଲା ହେଲେ ଫୋନ କରୁଥିଲି ବା
କଣ?
ଏ କଣ ହେଇଛି ଗଲେ ଏଇଠି ଗୋଟେ ଗାଡିଟେ ବାହାରୁଛି ବୁଝିଲ
ଗାଡି କାର ତମର?
ହଁ ବା।
ହଁ ହଁ କଣ?
ଯେ ଦଶଟା ନାଇଁ ଦଶଟା ସେଠି ଖାଲି ଅଛି ବୁଝିଲ।
ହଁ ହଁ।
ବୁଲେ ତାଙ୍କର କଣ ହେଇଗଲା ତ ମନା କରିଦେଲେ ଯିବା ପାଇଁ ବୁଝିଲେ ନା।
ହଁ ହ ହ।
ଦେଖ ତମ ନଜରରେ ଅଛି ବଲେ କୁଆଡେ କଣ
ତ୍ରିପୁଟା ତମର କୁଆଡେ କୁଆଡେ ଯିବ ଗାଡି ଏଥର?
ଏବେ ଯିବ ବଦ୍ରିନାଥ କେଦାରନାଥ ଏସବୁ ଜାଗା ବୁଲିକି ଆସିବ ଉତ୍ତର ଭାରତ ଆଉ।
ଓ ହୋ ହେଲେ କେଦିନ ଟୁରଟା?
ହୋ ଭାଇ ଡ଼ା ଗୋଟେ କୋଡିଏ ଦିନ ରେ ହବ।
ପୁରା ଦିନ ପୁରା ବୁଲିବେ?
ପୁରା ଖାଇବା ପିଇବା ରହିବା ସବୁ ସହିତ ବୁଝିଲ।
ଓ ହୋ ଭଲ ମୁଁ କଥା ହଉଛି। ଦେଖିକି କହି ଆଉ
ସେଇଥିପାଇଁ ଆ ଫୋନ କଲି ବା।
ହଁ ଦେଖିକି କହିକି ହଉ ପରା କଣ କହୁଛି ଆଉ ମାନେ ଚିହ୍ନା ଲୋକ କିଏ ତ ଗଲାବେଳେ ନାହିଁ।
ହୁଁ।
ଦେଖୁଛି କଣ କହିବ ବଲେ କହୁଛି କୋଉଠି ଅଛ କୋଉଠି ଏବେ?
ଏବେ ଅଛି ଆଉ ବାରହମ୍ ପୂର୍ ରେ ଏକା।
ବ୍ରହମପୁରରେ ଅଛ?
ହଁ।
ହଁ। ହଉ ଖରା କେନ୍ ଚାଲିଚି?
ଖରା ଏବେ ତ ବାହାରେ ଟିକେ ବାହାରି ଗଲା ଆସିକି ପ୍ରବଳ ଖରା ଆଉ କଣ କରିବି କୁହ?
କା ର ଦେଖିଲେ କାହାକୁ ଏଠି କମ୍ପୟାର କଲେ?
ଆଉ କହୁଛ ବଲେ ଏପଟେ ଟିକେ ଅଧିକ ମାନେ ଲାଗୁଛି ନା ଏ ସି ଏରିଆ ସବୁ।
ହଁ ହଁ।
ସେଇଥିପାଇଁ ଏପଟେ ଏରିଆ ଟିକେ ଅଧିକ ଖରା ଆଉ।
କଣ ହାଲ୍ ଚାଲ୍ କୁହ?
କଣ ଆଉ ହାଲ ଚାଲ ଭାଇ ଗରମ ପ୍ରବଳ ହଉଛି ବାଧ୍ୟ ହେଇ କାଲି ଗୋଟେ ଏ ସିି ଟେ ମଗେଇଲି ବୁଝିଲ।
ହଁ ହଁ କେତେ ପଡ଼ିଲା?
ସେଇଟା ପଡିଲା ଗୋଟେ ପଇଁତିରିଶ
ଓଁ କୁଲିଙ୍ଗ ଫୁଲିଙ୍ଗ ଭଲ ଦଉଛି।
ନାଇଁ ବା କାଲି ତ ଆଣିଲି ଆଉ ଏବେ ହବ ଲଗେଇବ ଏବେ।
ହଁରେ ଟେଷ୍ଟିଂ କରିନ ।
ହଁ ବୋଲେ ଦିଟା ରୁମ୍ ପାଇଁ ବୁଝିଲ।
ହଁ।
ଗୋଟେରେ ହେଇଗଲେ ବେଶୀ ଗହଳି ହେଇଯାଉଥିଲା ବୋଲି ଆଉ ଗୋଟେ ମଗେଇଲୁ ବୁଝିଲ।
ହଁ ଦିଟା ରୁମ ରେ ଦିଟା ହିଁ।
ହଁ ସେ ନିଆ ବ୍ୟବସ୍ଥା ଗୋଟେ ହେଇଛି ଯେ ଦେଖିବା କଣ ହଉଛି ଏଇଟା ଭଲ ଟା ରହିବ ପରା।
ତମର କୋଉ ବଟଟା ମାଇ ମଗେଇିଲ ମାନେ ଯୋଉ ପୁରୁଣା ଘର ନା ଏ ଯୋଉ ନୂଆ ଘର ଆଣିଛ ସେଇଠି।
ନାଳୁଆ ନୂଆ ଘରେ ଏକଗା ପୁରୁଣା ଘରେ ଆଉ ଲଗାଲଗି କିଛି ନାହିଁ।
ହଁ ହଁ ନୂଆ ଘରେ ଦି ଟା ଲଗେଇଲ ।
ହଁ।
ମାନେ ପୁଣା ଘର ଟା ଆଣିଦେଲନି ପୁରୁଣା ଘରର ଯୋଉ ଏସି ଟା।
ସେଇଟା କେତେବେଳେ ଗଲେ ଯିବା ଆସିବା ଅସୁବିଧା ହବ ବୁଝିଲ।
ଓହ କେବେ ସେଇଠି ଗଲେ ସେଇଟା ଦରକାର ରଖିଦେଇଛ ଆଜ୍ଞା।
ନାଇଁ ନାଇଁ ଏବେ ଆମେ ଯିବାଆସିବା କରିବା ନା ଆମର ମାନେ ଯେହେତୁ ସେପଟ ଏରିଆ ଚାକିରି।
ହଁ ହଁ ହଁ।
ହଁ ସେଇଥିପାଇଁ ସେପଟେ କାମରେ ଆସିବ ମାନେ ସପ୍ତାହକୁ ତିନି ଚାରି ଥର ଯିବାକୁ ପଡିବ ଗା ତ ସେଇଠି ହେଲେ ଗରମ ଅଗା ହବ ନା।
ହଁ ହଁ ହଁ।
ସେଥିପାଇଁ ଲାଗିଛି ଗୋଟେ ଲାଗିଥାଉ ଏପଟେ ଦିଟା ଧରି ପଳେଆଇଲେ ଆଉ ବୁଝିଲ।
ନାଇଁ ସିଆଡେ ରହିଯିବ ଏସିଟା ଟିକେ ଖରାପ ହେଇଯିବନି।
ନାଇଁ ରମିବ ନି ତ ଲାଗିିବ ନା।
ଏ ଡେଲି ନହେଲେ ହେଲେ ତିନି ଚାରି ଦିନି କେ ଥରେ ହବ ନା।
ହଁ ହେଲା ଠିକ ଅଛି। ଲେ ଏସିିରେ ଟିକେ ପ୍ରୋବ୍ଲେ ମୁଁ ଶୁଣୁଥିଲି ଯେ ମାନେ ରହିଲେ ବିଜାର ପ୍ରୋବ୍ଲେମ ଟିକେ ବୋଲି।
ହଁ ପ୍ରୋବ୍ଲେମ ତ ହେଇଯିବ କିନ୍ତୁ ହବ ମାନେ ଚାଲିବ ଅସୁବିଧା ହବନି ବା ଏତେ ହବନି।
ହ ହ ହଉ ହଉ।
ଆରେ କୋ ଚ
ଓହୋ।
ହେଲେ ପ୍ରବଳ ଖରା। ଜୋରେ ହଉଛି ଯେମିତି ବାହାରେ ହଉନି।
ବାହାରେ ଖରା ଟାକୁ ଦେଖୁଛ ଅବସ୍ଥା ଘାଇଲା ହେଇଯାଉଛ ମୁଁ ଟିକେ ମାର୍କେଟିଙ୍ଗ କରିବାକୁ ଆଇଲି ଏବେ ଘର ପାଇଁ ସାମାନ ଟିକେ ଯୋଉ ଖରା ହଉଛି କହିବାକୁ ନାଇଁ ଆଇଲା ଆଇଲା ଗଛ ତଳେ ବଇଛି ଆଉ।
ଭାଇ କହିଲେ ବିଶ୍ୱାସ କରିବନି ମୋର ହାତର ଅଧା ଧଳା ଅଧା କଳା ହେଇଗଲାଣି ଭାଇ।
ହାତ କିଏ ସେଟା କହନି ଭାଇ ସେଇଟା ପିଲା ଖେଳ ଆମ ଖେଳରେ ଆ ଅଧେ ହାତ ଗୋର କଳା ଧଳା ହେଇଯାଇଛି ଆମର।
କହୁଛ ତମେ ତ ଜାଣିଛ ମୁଁ କୁଆଡେ ଯିବାର ନାହିଁ ଘରେ ଏକା ଶା ନ୍ତିରେ ରହିବାର ବୁଝିଲ, ଏମିତିରେ ହେଲେ ମୋର ଯଦି ଏତିକି ଆଉ ତମମାନଙ୍କର ହବନି କି
କୁହନି ବା ହାତ ଧର ଗଳା କଳା ଧଳା ଆଉ କଣ କହିବି ଆଉ କୁହ, ଖରା ଦିନ ହେଲା କଳା ଗଡ ଥଣ୍ଡା ଦିନ କେତେ ଥଣ୍ଡା ହଉଛି ଗୋରା ହେଇଯାଉଛି,
ବୁଲେ ଏବେ ଦେଖ ମୁଁ କ ଫୋନ ଟା କଲି ନା ତମକୁ
ହଁ
ଗଲେ ଟିକେ ମାନେ ଉ ଆବାଜ ଯା ସବୁ ଆସୁଥିଲା ହେ ବାହକୁ ଟିକେ ଆସିଲି ବୁଝିଲ,
ହଁ ହ
ହଉ ସିଧା ଘରକୁ ପଶିଗଲି ଭାଇ
କୁହନି ମୁଁ କହୁଛି ବା ମୁଁ ବାହାରେ ଅଛି ଏଇଟର ଖରା କୁହନି ଭାଇ
କହିଲେ ବିଶ୍ଵାସ କରିବନି ଦି ସେକେଣ୍ଡ ର ପାରିଲିନି ଭାଇ,
ମୁଁ ଗଛ ତଳେ ବଇଛି ଭାଇ ଏବେ, ବିଶ୍ଵାସ କଣ କରିବିନି କହୁନ, ମୁଁ ଏବେ ଗଛ ତଳେ ବଇଛି ମୁଁ ଆଇଥିଲି ସାମାନ କିଣିବା ଘର ପାଇଁ ମୁଁ ଆଉ ଧାଉଁ ସାଉ ହୋଇ ଗଛ ତଳେ ବଇଛି ଏବେ
ହଁ।
ଦି ସେକେଣ୍ଡ ହବ କହିବି କଥା
ନାଇଁ ରହିତ ପାରିଲିନି ଆଉ ପଳେଆଇଲିି ଭିତରୁକୁ ବହି ପଡିଲି ଆଉ ଯୋଡା ହଉଛି ହଉ ବୋଲି ଆଉ
ଆଉ କୁହନି ଆଉ କଣ ଚାଲିଛି କୁହ ତମର ଗାଡି ଫାଡି କଣ ସିଷ୍ଟମ
ହଁ ଛୋଟ ଗାଡି ଟା ଚାଲିଚ ଭଡା ଭଡା ଟିକେ ଆଉଛି ବୁଝିଲ,
ହଁ
ଆଉ ଟିକେ ମାନ୍ଦା ଆଗା ଖରାକୁ ବାହାରାରୁ ନାହାନ୍ତି ଆଉ,
ମୁଁ ହେଲା ଭାବୁଥିଲି ଗୋଟେ ଗାଡି ଫାଡି ପକେଇବା ଆମର ହେଲା
ହୁଁ।
ଗାଡି ଟା ପକେଇଲେ ଭଲ ରହିବ ସେଟା ଭାବୁଛି
କୋଉଟି ପକେଇବକି
ଆମ ଏରିଆରେ ଆ ଚାଲେଇବ
କିଆ କାହାକୁ ରଖିବ ନା କଣ?
ଡ୍ରାଇଭର ଜଣେ ଜଣ ରହିବ ଡ୍ରାଇଭର ଟେ ରହିବ ଆଉ କଣ
ଡ୍ରାଇଭର ତ ଧର ଦଶ ହଜାର ଲେଖେ ନେଇଯିବ ହଉ ବୁଝିଲ,
ଏଇଥର ଦରମା ଯ ଆଉ କଣ କରିବା କହ ଏ ବିଜନେସ କରିବାକୁ ପଡ଼ିବ ନେଲେ ହବନି,
ନାଇଁ ଯେ ଯଦି ତମେ ଚଲେଇଥାନ୍ତା ହେଲେ ଯୋଉଠି ସେଠି ଘରକୁ ଗୋଟେ ଗୋଟେ ପଚିଶ ତିରିଶ ହଜାର ଟିଏ ଆଇଥାନ୍ତା ବୁଝିଲ, ଆଉ ଯଦି ତାକୁ ଦବ ବୋଲେ ସିଏ ଗୋଟେ ଦଶଟି ନେଇଯିବ ଆଉ ବାରଟି ଆଉ,
ଦଶ ବାର ଟେ ନବ ଜେ ଭାଇ ମୁ ଗାଡି ଚଲେଇବି ବଲେ ମୋର ଆହୁରି ବାକି କାମ ଯା ରହିଛିିବ ଭାଇ ଆମର ବିଜନେସ ଯାହା ରହିଯିବ ବୁଝିଲ,
ହଁ
ବସ୍ ଟେ ଯିବ ସେ ଯାଉଛି ନା ସେ ବିଜନେସ ଗୋଟେ ଚାଲିବ ଆଉ ଦୂର ଦୂର ଯିବାର ଥିଲାର ଘର ଛାଡିକି ଯିବାକୁ ପଡିବ ବୁଝିଲ ନା,
ହଁ ହେଲା
ହୁଁ ପ୍ରାଇବେଟ ରହିଲେ ସେ ତାର ଚଲେଇବ ତା ଗୋଟେ ଘର ମେମ୍ବର ଭଳିଆ ରହିବ ଆଉ ବିଶ୍ଵାସ ହେଇ ରହିବ,
ସେ ଜିନିଷ ଟା ଆଗା ବିଚାର ବିଶ୍ଵାସ ରହିବାର ଅଛି ବୁଝିଲ
ହଁ।
ବୋଲେ କଣ ହେଲା ଜ ମୁଁ ଏଇଟା ଜାଣିିନାଣି ମୁଁ ତମକୁ କହୁଛି ବୁଝିଲ ନା,
କଣ?
କଣ ହେଇଛି ହେଲେ ଆମର ହେଲେ ଗୋଟେ ଥିଲା ପୁରୁଣା ଘାଟି ବୁଝିଲ।
ହଁ
ଯୋଉ ବୋଲର ର ପୁରା ନଅ ଜଣିଆ।
ହଁ ହଁ।
ଆଗରୁ ଗାଡି ମନେ ଅଛି ନା।
ହଁ ଦେଖିଛି ଦେଖିଛି।
ହଁ ସେଇଟା ଆ ଚାଲିଥିଲା ଯେ ସେଇଠିକି ଗୋଟେ ଜଣଙ୍କୁ ରଖିଥିଲୁ ବୁଝିଲୁ। ସେ ଶଳା କଣ କରୁଛି। ମାନେ ପେଟ୍ରୋଲ ଫୁଲ କରିବ ବୋଲି ତେଲ ପକେଇ ଗଲି। ପଇସା ନବ ହେଲା। ସେ ଟାଙ୍କି ବାଲା ଥିଲେ କ କଥା ହେଇଯାଇଥିଲା ଆଗୁରୁ ଆଉ ହେଲା ନା।
ହଁ ହଁ।
ତେଇତେଇ। ଦେଖି ଯା ତାପରେ ଆମେ ଗଲୁ ସାଙ୍ଗେ ସାଙ୍ଗେ ଯାଇକିରି ଧରିଲୁ ତାପରେ ପରଠୁ ତାକୁ କାଢିଦେଲୁ ସେ ଗାଡି ଫାଡି ବିକିଦଲୁ ଆଉ ଥରେ ନୂଆ ଗାଡିଟି ଆଣିଲୁ।
ତ ଆଉ କଣ କହିପାର ଟାଙ୍କି ଗଲେ ଭାଇ ଗୋଟେଡଷ୍ଟ କଣ କରିବା ଜାଣିଛ ନା। ମୁଁ ମୁଁ ସେମିତି କରିଦେଇଛି ଥର ମୁଁ କରିଥିଲି ସାଙ୍ଗଟାର ଶୁଣ। ଫାଷ୍ଟେ କଣ କରିବ ଗୋଟେ। ଟାଙ୍କିରେ ମାନେ ତମର ଗୋଟେ ପରଣ୍ଟ ଟାଙ୍କି ରଖିବ ଘର ପାଖରେ।
ହଁ
ଗାଡି ଦେଇଲି ସବୁଦିନ ଟୁ ବାହାରିବା ଆଗରୁ ସେଇଠୁ ଟାଙ୍କି ଫୁଲ ଦେବ ତାପରେ ଗାଡି ବାହାରିବ।
ହଁ
ତାଲେ ବିଶ୍ଵାସ ନୁହ ଟାଙ୍କି ହେଇଲାଣି କି।
ହୁଁ ହୁଁ
ସେଇଠି ଫୁଲ ହବ ସବୁବେଳେ ଫୁଲ ହବ ବିଲ ଲାଗିବ ହାତକୁ। ମାନେ ବେଷ୍ଟ ଟେସନ ନାଇଁ।
ନାଇଁ ବା ବୁଝିଲନି ବୋଲେ ଏଇଠି ନାଇଁ କି ସେ ଆମ ଗାଡି ବୋଲି ଜାଣିନି ବୁଝିଲ।
ହଁ
ଏଯୋଉ ବା ଟାଙ୍କି ବାଲାଡ଼ା ତେଲ ବାଲାଡ଼ା।
ହଁ ହଁ ହଁ
ବୋଇଲେ ଆମର ଯଉ ଯାଉନି ବସ୍ ଯାଏ ସବୁ ଯେତିକି ଯାଉଛି।
ହଁ ହଁ
ସବୁ ସିଢିକା ଫୁଲ ହଉଛି ନା ଗୋର୍ ଥରରେ କୋଡିଏ ତିରିଶ କୋଡିଏ ହଜାର ଲେଖେ ପେମେଣ୍ଟ ହବ ବୁଝିଲୁ।
ହୁଁ ହୁଁ ଜାଣିଲୁୁ।
ସେଇଥିପାଇଁ ସେଇଠୁ ହଉଛି ସେ ଆମର ଜାଣିଥିଲେ କେ କଟୁ ଏମିତି କାମ ଯାହା କରିନଥିବ ଆଉ ସେଇଠି ତେଲ ପକଉନି ତ ଯୋଟା ହଉଛି ହଉ।
ତମର ମୋର ଗୋଟେ ଥର ଯାଇଥିଲା ପରା ଏ ତେଲ ପାଇଁ। ମାଡଲେଇ ଆସିଲେ ଯା। ହ ତାଗଲା। ହଁ କଥାବାର୍ତ୍ତା ହେଲେ ଠିକ ନଁ ଷ୍ଟାପ ଫାପ ଠିକ ନାହିଁ ମୁଁ ପକଉଛି ଆମ ଘର ପାଖରେ ଗୋଟେ ଅଛି ତେଲ ଟାଙ୍କିଟା ଦିଟା ଅଛି ବୁଝିଲ। ହଁ ରାଇଟ ସାଇଡ ରୋ ଟାଇନ୍। ତାଙ୍କିଟା ଅଛି ସେଇଠୁ ମୁଁ ସବୁବେଳେ ପକେଇ ହୋଇଥିଲ କିଛି ମିଶାମଶି ନାହିଁ କି କିଛି ନାଇଁ
ଇ ଇଚ୍ଛା ପୁର ଗଲା ଅସିକି
ହଁ ହଁ ହଁ ମିଛ ମି ମାନେ ମିଶାମିଶି କିଛି ନାହିଁ ଭାଇ
ସତେ କି?
ହଁ। ଖରାପ ହେଲା ନାହିଁ ଭଲ ରହିବ।
ହେଲେ ଦେଖୁନ ପକେଇବା ଆ ଥର ଆରମ୍ଭ କରିବା ସେଠି।
ତ ତୁମକୁ ଦୂର ହେଇଯିବ ବୋଧେ ଆଉ।
ଆ ବଲେ ଦୂର କଣ ସେ ପାଖରେ ବୋଲେ ତ ଆମର ସିଆଡେ ଦକ୍ଷିଣ ଭାରତ ଗଲା ହଉଛି ପକେଇବା କଥା।
ହଁ ହବ ଆକା କଥା ନହବ ସେତ ଟାଙ୍କି ବାଲାକୁ ଯାଇ ତମେ ଡାଇକ୍ଟ କଥା ହବା ହେଲେ ହବ ଆ ଆସ କେବଠେ ଯିବା କଥା ହବା।
ହେଇ ଯିବା ନା କାମ ଦବ?
ହଁ ଦବ ଦବ ଯାଇଦବ ତା କହିଦ ଟ୍ରକ୍ ଫ୍ରକ୍ ସବୁରୁଚ ନା ଯାଇମ ଡିଲ୍ କରିବା କଥା ଖାଲି ଆମ ଗାଡି ଆଇ ତମେ ପକଥିବ ମାସ ମାସ ପେମେଣ୍ଟ ହବ। ନାଇଁ ବନେ ତମ ଆଗରୁ ପେମେଣ୍ଟ ହେଇଯାଇଥିବ ଗାଡି ହେଲା ତମେ କାଲି ପକଉ ଥିବ ତେଲ।
ଓ ଏମିତି ସିଷ୍ଟମ ହେଲେ ଅଛି।
ହଁ।
ହଉ ଭଲ ଆରମ୍ଭ କରିବା ଏଥର ଆଉ।
ଆଉ ଜାଇ କଥା ହବା ଆଉ ହେଇଥିଲି ଗୋଟେ ଥର ମୁଁ ଆମର ଗୋଟେ ସାଙ୍ଗଟାର ଗାଡିଟା ପାଇଁ ହେଇଥିଲି ବୁଝିଲ।
ହଁ।
ସେ ଯାଉଥିଲା ମାନେ ଅକ୍ଚୁଲି ଓନର ବି ଯାଉଥିଲାନିଜେ ତାର ହେଲେ ପିଲା ଟିକେ ଘପଲା ବାଜି ତ ଅନର ଯାଉଛନ୍ତି ହେଲା ସି ଗଲାଉ କଣ ଘର ଲୁ କହ କଉ ରଖିବାର ଅଛି ଭାଇ।
ହଁ ସେମିତି କଲେ ହବ ଆଉ।
ତମେ ଏତା ସତା କର କଲେ ହବନି ତକାଉଡ ରଖ କେଶ
କଣ କରିବା ବଲେ ଏପଟେ ହେଲେ ଦେଖିବାକୁ ପଡୁଛି ନା କେମତି କଣ କିଏ ଯିବ ବୁଝିଲ ନା।
ହୁଁ।
ଚାରି ଆଡ଼େ ହେଲା ସେ ବିଚାର ଯାଉଛି ଆଉ।
ହଉ ଚାଲ ମୁଁ ଏକା ରହିଲି ସାମାନ ଟେ ଆଣି ଘର ପାଇଁ ଆଇଛି ଘରୁ ଯାଇ ମୁଁ କରୁଛି ତ ପାଇଁ ହେଲା।
ହଁ।